ହାଲୋଁ।
ହଁ, ସୁବା ଯାଉଛି ମୋ କଥା?
ହଁ ହ
କୁହ
ଘରକୁ ଗଲଣି?
ଏବେ ଘରେ ଆସି ପହଞ୍ଚିଲି ବା।
ଓହୋ
ଅନ୍ଧାର ହେଇଗଲାଣି ଆଉ ସେଠି ରହିଥାନ୍ତ। ହଁ ଆମ ଘର ଏଇ ବାହାରେ ଯୋଉ କଥା ହୁଏ ସେଇଠି ଠିଆ ହେଇଛି ଆଉ।
ହୁଁ ହୁଁ
ହଁ ହ
ତମେ ଘରେ ପହଞ୍ଚିଲଣି?
ନାଇଁ ନାଇଁ ଆଉ ଅଳ୍ପ ବାଟ ଅଛି ମୁଁ ଯାଉଛି।
ଆଚ୍ଛା ଆଚ୍ଛା ମୁଁ ସେଇଠି ଠିଆ ହେଇଥିଲି କିଛି ସମୟ ବା ମୁଁ କହିଲି କରିବ କାଳେ ନେଟ୍ ପାଇବନି।
ହଁ କରିବି ଯେ ସେଇ ଯୋଉ ପିଲା ଟା ଯିଏ ଟ୍ୟୁସନ ହୁଏ କହିବ ଦିଦି ଟିକେ ତମେ ଗଲାବେଳକୁ ମୁଁ ସାଇକେଲ ଚଲେଇବି।
ଓହୋ।
ତାର ସାଇକଲଟା ଟିକେ ଖରାପ ହେଇଯାଇଛି। ସି ସୁଉଠୁ ସିଏ ସାଇକଲ ଚଲେଇ ସାଇଲେ ତା ସାନ ଭାଇ କହିବ ମୋତେ ଟିକେ ବସେଇକି ବୁଲାଅ।
ଓ ହୋ
ସେ ବସିକି ବୁଲିଲା ତାପରେ ମୁଁ ଆଇଲି।
ଆଚ୍ଛା ଆ୍ଛା
ଆଲୋ
ହଁ
ଆଉ କଣ କୁହ
ଆଉ ଯା ଏମିତି ତାହେଲେ କଥା ଟ୍ୟୁସନ କରୁଛ ଆଉ ଭଲ ଆଉ।
ହଁ।
ଟ୍ୟୁସନ କଲେ ଟିକେ ଟେନସନ୍ ଆଉ।
ହଁ।
ହୁଁ। ଗୋଟେ ଲକ୍ଷ୍ୟ ଥିବ କେମିତି ତାକୁ ସୁଧାରିବି ନା କଣ? କେମିତି ଭଲ ପଢ଼ିବି? ହଁ। ଆଉ ମୁଁ ତ ବାଡାଏ ପ୍ରବଳ। ଟ୍ୟୁୟୁସନ କରିବି କହିବି ଯେ ଆଗ ତାଙ୍କୁ ମାଡ ଯଦି ନହବ ତାହେଲେ ଟ୍ୟୁସନ କରନ୍ତୁନି।
ହାଲୋ।
ହଁ।
ହ୍ୟାଲୋ।
ହ୍ୟାଲୋ।
ହଁ।
ମୁଁ କହିଲି ଯୋଉଠି ମୁଁ ଟ୍ୟୁସନ କରେ ତାଙ୍କୁ ଆଗ କହିଦେବି କି ମାଡ ଯଦି ମନା କରିବ ତାହେଲେ ଟ୍ୟୁସନ କରିବାକୁ ପଠା।
ଓହୋ।
ହଁ ପ୍ରାୟ ବି ଅଛନ୍ତି ପିଲା ଜାଣିଥିବ। ଷ୍ଟାଣ୍ଡଡ ଲେସ୍
ହଁ।
ତାଙ୍କୁ ଠିକ କରିବା ପାଇଁ କେମିତି ଠିକ କରିବ ଗୋଟେ ଜିନିଷ?
ହୁଁ ଯାହା ହେଲେ ତ ଟିକେ ଆଖି ଦେଖେଇବ ମାରିବ ନା ନାହିଁ।
ହଁ। ଯୋଉ ଏ ମାନେ ସେ ପଢିବ ସେ ସେଇଟା ଆପ୍ଲାଏ କରିବା ଆଉ ଯେମିତି ପଢିବ ଦେଖିବେ ଏ ପିଲା ଟା କେମିତି ପଢୁଛି? ଯଦି ଦରକାର ପଡେ ସେଇଠି ବି ସାଙ୍ଗେ ସାଙ୍ଗେ ଘୋସାଏ। ଦଶଟା ନ ହଉ ତାର ଚାରିଟା ହଉ ହଁ।
ମୁଁ ହୁଁ ମୁଁ ମାରେନି ମାନେ ଫାଷ୍ଟେ ପୁରା ଗେହ୍ଲେଇକି ପଢେ ପୁରା କୋଳରେ ବସେଇକି ପଢାଏ ଛୁଆଙ୍କୁ। ହେଲା ଆଉ ଏମିତି ନ ପଢିଲା ନ ପଢିଲା ତ ମାଡ ଖାଇବ ଆ ପାଠ ଆଜି ଦିଆ ହେଇ
ହଁ ମତେ ବି ପିଲାଙ୍କୁ ମାରିବା ଭଲ ଲାଗେନି ମୁଁ ବହୁତ ଭଲ ପାଏ ପିଲାଙ୍କୁ କିନ୍ତୁ ଛୋଟ ପିଲା ମାନେ ହଁ ଭଲ ପାଏ ବହୁତୁ।
ଦିଆ ହେଇଛି ଏଇଟା ହଁ ଆଜି ଅସୁବିଧା କରିପାରିଲାନି କିନ୍ତୁ ସବୁବେଳେ ଜାଣି ଶୁଣି ନ କଲେ
ହଁ ମୁଁ ଚାହେଁ ମୁଁ କଣ କହିଲା? ମୋ ରାଗ ମାନେ ପାଠ ଟା ଜଣେ ଧରିନି ମୁଁ କେମିତି ଚାହିଁବି ମୁଁ କହିବି କେମିତି ସେ ପାଠ ଟା ଧରୁ ଯୋଉ ଏ କରିବି ଯେ ସେଇଟା ସେ ନ ମାରିବ ଦୁଷ୍ଟ ହବ୍ ମାଡା ତ ଖାଇବ ନା।
ହଁ।
କି ଖରାପ କଥା ଯଦି ଏମିତି କୋଉଠି ହେଇଥିବେ ଶୁଣି ଦେଇଥିବି ତାଙ୍କ ନା ରେ କ୍ ପ୍ଲେନ ଘର ଲୋକ ଯଦି କମ୍ପ୍ଲେନ ଦିଅନ୍ତି ଦହଡେ ମାଡ଼ ଖାଆନ୍ତି।
ହଁ।
ତାପରକୁ ଆଉ ଜମା ଶୁଣିବିନି ସରିଲା ସେତିକି।
ହଁ।
ଉ ହୁଁ।
ଦଶଟା ଘୁଷିବା କଥା ଧର ନର୍ମାଲ ପିଲା ଦଶଟା ଘୁଷି ଦେଇଦବ। ସେ ବୋଧେ ଚାରିଟା ଘୋଷୁ ତାକୁ ପାଖରେ ଘୋଷେଇବି ନେବି ପୁଣି କାଲି ପଚାରିବି। କେତେ ରିକଭରି କରିଛି କୁହନି। ଭଲ ଲାଗୁଥିଲା ଟ୍ୟୁସନ ଲାଇଫ ଟିକେ ଭଲ ଲାଗୁଥିଲା। ଏମିତି ପଇସା ପତ୍ର ଯୋଉ କାଟିଲେ ଗୋଟେ ଗୋଟେ ଗାଡିଏନ୍
ହଁ ମୁଁ ବି ସେମିତି ମୁଁ ବି ସେମତି ବହୁ ଟୁସନ ଛାଡି ଦେଇଛି ପଇସା ବ ତ ମାନେ ତାଙ୍କ ଙ୍କ ତରଫରୁ ଭୁଲ ଥିବ କିନ୍ତୁ ସେ ତମକୁ ପଇସା ଟାକୁ ଘାଟି
ହଁ ମୁଁ ଯୋଉ ମୋ କଥା କହୁନଥିଲି ସେଠୁ ମୁ ତା ଟ୍ୟସନ କରିବାକୁ ସେ ନିଜେ ବନ୍ଦ କରିଦଲେ ଥରେ ପନ୍ଦର ଦିନ ମତେ କହିଲେ ଇ ଆଉ ଆମେ ଯାଉଛୁ ଘରକୁ ଆଉ ମୁଁ ତମକୁ କଲ୍ କଲେ ତମେ ଆସିବ ମୁଁ କହିଲଲେ ହଉ ଟିକେ ଯେମିତି ସବୁବେଳେ କରନ୍ତିି ଆଉ ତାପରେ ଆଉ କଲ ଜମା କଲେ ଦି ମାସ ହେଇଗଲାଣି ମୁଁ ତାପରେ ଭାବିଲି କଲ୍ କରିବି ମୁଁ କହିଲି କଣ ମତେ କଲ୍ କରୁନାହାନ୍ତି ଦିଟା ନମ୍ବର ତାଙ୍କ ତିନିଟା ଆପଣ ମତେ କଲ୍ କରୁନାହାନ୍ତି ଆଉ ମୁଁ ଭାବିଲି ମାଉସର ନାଇଁ ତୁ କନ ତାପରେ ମତେ ଗୋଟେ ଦିଦି ବୁଝିଥିଲ ମୋ ପାଇଁ ସିଏ ବି ଟୁସନ କରନ୍ତି ସିଏ ମତେ କହିଲେ କି ଆଉ ସଏ କହୁଛନ୍ତି ତୁ ଟ୍ୟୁସନ ବନ୍ଦ କରୁଛୁ ମତେ କହୁଛନ୍ତି ଆଉ ରବାରେ କରୁନୁ ଆଉ ସେଇଥିପାଇଁ ସେ ଟଉସନ କରିବିନି ମୁଁ କହିଲେ ଇଏ ଉପକାର ବ୍ୟବହାର ମୁଁ କହିଲି ଇଏ କୋଉ ଉପକାରୀ ବ୍ୟବହାର ଭୁଲ କି ଠିକ ସେଇଟା ମୁଁ ତମକୁ ବି ପ୍ରମାଣ ଦେଖେଇଦେବି ଆଉ ମାଉସୀ ବି ଏଇଠି ଅଛି ସିଏ ବି ଶୁଣିଛି ମୁଁ ତ ଏଇଠି କଥା ହୁଏ ନା ମୁଁ କଣ ନୁଉଛି ଏଇ କାହାକୁ କଥା ହୁଏ ପଚାର ତମେ ପଚାର ଦବ ଯେ କଣଟା କଥା ସତରେ ସେ କୁହନ୍ତି ମତେ କହିବେ କି ଆଉ ପନ୍ଦର ଦିନ ଆମେ ଯାଉଛୁ ଆଠ ଦିନ ପାଇଁ ମୋ ପୁଅ ଦେହ ଖରାପ ମୁଁ ଯାଉଛି ଆଉ ଆମ ଘରୁ ଯାଉଛି ଆମର କିଏ ମରିଛି ଏମିତି କହିକି ଯିବେ ଆଉ ମୁଁ ପଇସା ବି କାଟନ ଦେଇ ମିଛ କଥା କହିବେ କହିଲି ପଇସା ବି ସେ କାଟି ଦିଅନ୍ତି ମୁଁ ବି ମନା କରେନି କି କିଛି ହଉଛିୁ କହନି ଆଉ ସିଏ ଓଲଟି କହିବ ଦିଦି ତମ ମନ ଦୁଃଖ ହଉଥିବ କିନ୍ତୁ ଆମେଛୁ ହେଲା ପୁରା ହିସାବ ରଖିବେ କିନ୍ତୁ ମୁଁ କହିଲି ଏମିତି କଥା ସେଠୁ ତାପରେ ସିଏ ତାଙ୍କୁ ଫୋନ କଲେ ଆଉ କରେ ତ କହିଲେ ଡାଇରେକ୍ଟ କିଏ ଟ୍ୟୁସନ ବନ୍ଦ କରିଥିଲା ସେ ଦିଦି ବନ୍ଦ କରିଥିଲେ ସେ ଦିଦି ତ ଗୋଟେ ଦିନ ବନ୍ଦ କରିନାହାନ୍ତି ତାଙ୍କ ଭଉଣୀ ତ ବାହାଘର ହେଇଥିଲେ ଚାରି ଦିନ ବନ୍ଦ କରିଥିଲେ ତାପରେ ତ ସେି ଟ୍ୟୁସନ କରିଥିଲେ ଆପଣ କାହିଁ ମତେ ମିଛ କହିଲେ
ହଁ
ମଁ ସେ ଦିଦି ରବାରେ ଆସୁନାହାନ୍ତି ତ ସେଇଟା ମୋର ଅସୁବିଧା ନା ସେ କଥା ମୋତେ କଣ ପାଇଁ କହିଲେଣି ତା ନାଁରେ କମ୍ପ୍ଲେନ କମ ପାଇଁ ଦେଲେ ମିଛ କଥା କଣ ପାଇଁ କହିଲି ମୁଁ କଣ ପିଲାଟାକୁ ଗୋଟେ ବୁଝିକି ଆପଣଙ୍କ ଘରକୁ ପେପଠେଇଲି ଅପମାନିତ ହେବା ପାଇଁ କହିଲେ ଆଡ ଦିି ସେ ଦିଦି ତାଙ୍କୁ କହିଲେ କହିଲେ ଆମେ ରବାର ଟ୍ୟୁସନ କରିବାକୁାଇପାରିବୁି ଆମର କି ଅସବିଧ ଅୁବିଧା ହେଗଲା
ିି ଆ ହନୁମାନ କ ଯ କଛନ୍ତି କେ କଣ ବୁ କେ କଣୁ କଣ ଆ
ହ୍ୟାଲୋ
ହ୍ୟାଲୋ ହଁ ହଁ ହ ଶୁଭ
ଘରେ ପହଞ୍ଚି ଗଲେ ବୋଧେ ହଁ
ହଁ ହଁ ପହଞ୍ଚିଲି ଏଇଟା ହନୁମାନ ମନ୍ଦିର ଅଛି ତ ଆମ ଗାଁ ଭିତରୁ ପସାଡିବୁନି ଏବେ ନୂଆ ହେଇଛି ସେ ଏଠି ଯାଇଛନ୍ତି ସମସ୍ତେ ମତେ ପଚାରୁଛନ୍ତି ବଡା ବା ଆସ ନା ନାଇଁ ତୁ ଭାଇ ଆଇଲା ନା ନାଇଁ ମୁଁ ସକାଳେ ତମେ ଟିକେ ପାର୍ଟି କରନି
ହଁ ଟିକେ ମାନେ ପାଖ ଆଖରେ ଟିକେ ସାଉସ୍ ସୁଭିଲାଆଳୁକୁ ହୁଁ।
ହଁ।
ତମ୍ଭକୁ ଯୋଉ ଇଏ ଆସିଚି କଣ କହିଲ ଯୋଉ ରେକର୍ଡ ଟାସ୍କ ଗୋଟେ ଆଇଚିକି?
ହଁ ହଁ ସେଇଟା ଆଜି ଅ ମାନେ ରିପ୍ ଫ୍ରେସ୍ କଲା
ଆଜି ମେସେଜ୍ ଆଇଚକି ପାଞ୍ଚଟାରେ ମେସେଜ୍ ଆଇଥିବ ହ୍ବାଟ
ହଁ ଆଜି ଆସିଚି ପୁଣି ହଁ ଆସିଚି ପୁଣି ଏଇ ତିନି ତାରିଖ ଭିତରେ କରିକି ଦବ।
ହଁ ଗୋଟେ ଏ ତମର ଆଉ କେଇଟା ଅଛି ତାକୁ ଜଲଦି ଜଲଦି କଥା ହବ ସୀମାନ୍ ଯୋଉ ଅଭିିକ୍ସା କହୁନଥିଲି ସିଏ ବି ବ୍ୟସ୍ତ ଅଛି ମୋ କଥା ହବନି କହିଲା କହଲା ମୁଁ ଟିକେ ବ୍ୟସ୍ତ ଅଛି।
ହଁ ମୁଁ ତାଙ୍କୁ ପଚାରୁଥିଲି ମୁଁ କହିଲି ଏମିତି କଣ ରେ ରେକଡିଙ୍ଗ୍ ଟାସ୍କ ଆସିଚି ହଁ।
ହଁ ଯେତେବେଳେ କଥା ହଉଚ ହୁହ ଯେତେବେଳେ ଟିକେ ଫାଙ୍କା ରହୁଚ ସାଇଲେଣ୍ଟଲି ହଁ ଯେତେବେଳେ କେହି ନଥାନ୍ତି ତାମାନେ ସାଉଣ୍ଡ୍ ଟିକେ ଶୁଭା ଯାଉନି ସେତେବେଳେ ତାକୁ ବି ଟିକେ କରିଦିଅ ଠିକ୍ ଅଛି।
ହଁ ତମେ ବି କରିସାରିଲଣି?
ମୁଁ ଏବେ ଦେଖିଲି ବା ମୁଁ ଡାଟା ଅପ୍ ଥିଲା ପାଞ୍ଚଟା ସାଢେ ପାଞ୍ଚଟା ବେଳକୁ ଦେଖିଲି।
ଆଉ ଜଣେ ଫୋନ୍ କରିଥିଲେ ଏମତି ମେସେଜ୍ ଆସିଲା ମୁଁ କହିଲି ତମେ କରିସାରିଲଣି ନା ମ ତେ ହଁ ଆସିଥିଲା ମୁଁ ଫାଷ୍ଟ ଜାଣିପାରିଲିିନି ମାନେ ପନ୍ଦରଟା ନା ତେରଟା କରିସାରିଲେ ଗୋଟେ ଟାସ୍କ ପୁରା ହବ ଯାଇକି ସେଇଟା। ସେ କହିଲେ କହିଲେ ମୁଁ ଯା ହୁଁ କହିଲେ ପା ହଁ ସେ ଲେଖା ହେଇଯିବା ସେଥିରେ ଯୋଉ ତା ଇଏ ଦିଆ ହେଇଚି ସେଥିରେ ଲେଖା ହେଇଚି।
ଓହୋ।
ପନ୍ଦରଟା କ ମାନେ ପଚିଶିଟା ଆସିବ ନା କଣ ପନ୍ଦରଟା କର ପନ୍ଦରଟା କୁ ଗୋଟେ ଟାସ୍କ।
ଉଁ ହୁଁ କଣ ହେଇଥିବ ଆଉ।
କହିଲେ ଯେ ସେ କହିଲେ ମୁଁ ଜାଣିନଥିଲି ଫାଷ୍ଟ ତିନିଟା ନା ଚାରିଟା କରିକି ତାକୁ ସମିଟ୍ କରିଦେଲି। ସେ କିଛି ହେଲାନି।
ମତେ ତ ମେସେଜ୍ ଆସିଚି ହଁ। ସେ ଦେଇଚି ପଚିଶି ଟାସ୍କ କରିବାକୁ ପଡ଼ିବ ପ୍ରତ୍ୟେକ ଟାସ୍କରେ ପନ୍ଦର ଟି ବାକ୍ୟ ପଡ଼ି ପନ୍ଦ ଗୋଟେ ମାନେ ଟୋଟାଲ୍ ପଚିଶି ପଚିଶିଟା ଆସିଥିବ ଗୋଟାଏ ଯୋଉ ଟାସ୍କଟା ପନ୍ଦରଟା ହ ମାନେ ପନ୍ଦରଟା ବାକ୍ୟ। ଏମିତି ପଚିଶି ଥର ମାନେ ପନ୍ଦର ପଚିଶ ଗୁଣିଲେ ଯେତିକି ଥର ସେତିକିଥର ବଧେ ଆସିବ ଆଉ।
କହିଲେ ତେର ହଁ କହିଲେ ତେର ତେରଟା କଲ୍ ରେ ଯାଇକି ଗୋଟେ ଟାସ୍କ ପୁରା ହବ ସେ କହିଲାକି
କିନ୍ତୁ ମେସେଜ୍ ଆସିଚି କିନ୍ତୁ ପନ୍ଦରଟା ତ ପନ୍ଦରଟା ହେଲେ ଗୋଟେ ହଉଚି।
ହଁ ମୁଁ କହିଲି କଲେ ଜଣା ପଡ଼ିବ ତାପରେ ବି ସେ ଦିଦିନି ଆଉ ଅଛି ମଝିରେ ଦିଦିନ ଭିତ
ତାକୁ ଟିକେ କରିଦେଲେ ହବ ହଁ।
ଆଉ ଗୋଟେ ଯୋଉଟା କଣ ଭାଲିଡେସନ୍ ନା କଣ ସେଇଟା ତମକୁ ଆସିଲାଣି।
ଭାଲିଡେସନ୍ କୋଉଟା କଇଲ।
ଆଉ ଗୋଟେ ଏବେ ଆସୁଚି ଭାଲିଡେସନ୍ ପା
ନା ମତେ ଏଇ ଗୋଟିକ ହିଁ ଆସିଚି ସେଇଟା ଆଉ ତ ଆସିନି। ମୁଁରଟେ ଯୋଉ ଟ୍ରାନ୍ସପସନ ଟା ତ କରୁଥିଲି ଆଗ।
ହଁ।
ସେଇଟାତ କରିଥିଲି ଏବେ ସେଇଟା ବଧେ ଚାଲୁନି କାହିଁକି ନା ମୁଁ ଆଠଶ କେତେ ମୋର ପେଣ୍ଡିଙ୍ଗ ଅଛି ସେ ଦେଖିନାହାନ୍ତି।
ମୋର ତ ହଜାରେ ପେଣ୍ଡିଙ୍ଗ ପଡିଛି।
ମୁଁ ଆଉ କଲିନି ବା ମୁଁ ଚେ କ ଚାହିଁଥିଲେ ମୋର ହଅନ୍ତାନି ପନ୍ଦରଶ ଭଳିଆ ମୁଁ କରୁନି ତାକୁ।
ହଁ ନା ମୋ ହେଇଥିଲା ନଅଶ ହେଇଥିଲା ମୁଁ ତାକୁ ଆଜି ଶହେ ଖଣ୍ଡେ କରିଦେଇଛି। ଟୁ ମୁଁ କହିଲି ହଜାରେ ହେଇଯାଉ ସେ ଥାର ପେଣ୍ଡି ପଡୁ। ଟୋଟାଲ ମୋର ପନ୍ଦରଶହ କେତେ ଗୋଟେ ହେଇଛି ପନ୍ଦରଶହ ଫାଇଲରୁ ମୁଁ କରିଛି ଚଉଦଶ କେତେ ଗୋଟେ କରିଛି?
ଓହୋ ମୋର ବା ପଚି ସତେଇଶ ନା ପଚିଶଶ ଏମିତି।
ହୁଁ ମୁଁ କରୁନି କଣ କହିଲ ମାନେ ଫାଷ୍ଟ ଟାଇମ୍ ହଁ ଫାଷ୍ଟ ଟାଇମ୍ ମୁଁ ଫାଷ୍ଟରୁ କରୁନଥିଲି ଫାଷ୍ଟ ସେଇ ମୁଁ କହିଲି ତ ହଁ ଆସୁଛି କରିବି ଆଉ ଟିଉସନ କରେ ଟାଇମ ହୁଏନି। ଏମତି ଫାଷ୍ଟରୁ ଯୋଉ ପେମେଣ୍ଟ ଟା ଆସିଲା ତମ ଏମିତି ପ ସମସ୍ତଙ୍କ ଟିକେ ଅଧିକା ଅଧିକା ଆସିଲା ମୁଁ କହୁଛି ମୋର କଣ ଏତେ କମ୍ ଆସିଲା ନା ଯେ ଯେତେ ଅଧିକା କରିବ ତାର ସେତେ ଅଧିକା ପେମେଣ୍ଟ ହଁ। ତାପରଠୁଁ ମୁଁ କରୁଛି ତ କରୁଛି। ତାପରେ ଏଇଟା ଆସିଲା ଅଭିିପ୍ସା କହିଲା ଯେ ଏଇଗୁଡାକ ଆଗ କରିବା ପାଇଁ ପଡିବ କହିଲା ଏଇଟା ନ କଲେ କଟିଯିବ
ସେଇଟା ଏବେ ଚେକିଂ ହଉନି ନା ଶୁଣ ଯୋଉଟା ହଉଛି ଆମର ଚେକିଂ ହେଲେ ପଇସାଟା ଦଉଚନ୍ତି ତ ସେଇଟା ଚେକିଂ ହଉନି ମୁଁ ଯେତବେଳେ ଫାଷ୍ଟ କରୁଥିଲି ତାକୁ ସେ ଚେକିଂ ହଉଥିଲା ପଇସାଟା ଆମର ବଢୁଥିଲା ମୁଁ ଚେକି ଚେକ୍ ବିକର ଫ୍ଲି ପେମେଣ୍ଟ ତ ଏଇଟା ଚେକିଂ ହେଇନି ମୋର ସେଦିନଠୁ ହେଲାଣି ଆଠ ଦଶ ଦିନ ହେଲାଇଁ ସେ ସେମତି ପେଣ୍ଡିଙ୍ଗ୍ ରେ ଅ
ହଁ ମୋର ସେମି ପେଣ୍ଡିଂରେ ହଁ ପେଣ୍ଡିଂରେ ପଡି ପଡିକିରି
ଆଁ ଆଉ ଯୋଉ ପୂର୍ବୁରୁ ଯୋଉଟା କରୁନଥିଲି ଟାଇପିଙ୍ଗ୍ ଟା ମାନେ କୋ ମାନେ ରଜପୁର୍ବରୁ ପେମେଣ୍ଟ ଟା ମିଳିଯାଇଥିଲା ଗୋଟାଏ ର ମାନେ ଯୋଉ କରିଥିଲି ହଜାର ପନ୍ଦର ତେରଶ ଭଳିଆ। ତାପରେ ଯୋଉଟା କରିଥିଲି ତାର ପେମେଣ୍ଟଟା ଆଜି ମିଳିଚି।
ହଁ ମୋର ବା ସେୟା କହୁଚି ଦି ସପ୍ତାହେ ହେଲା ନା ତିନି ସପ୍ତାହେ ହେଲାଇଁ ଗୋଟେ ପେମେଣ୍ଟଟେ ମିଳିବ ମିଳିବ
ତାଙ୍କର ରୁଲ ଅଛି ତାଙ୍କ ରୁଲ ଅଛି ସାତ ରୁ ଚଉଦ ଦିନ ଭିତରେ ଦେବେ।
ଚଉଦ ଦିନ ଭିତରେ ଦେବେ କିନ୍ତୁ ମୋର ଦି ସପ୍ତାହେ ତିନି ସପ୍ତାହେ ଉପରେ ପଳେଇଲା। ମୁଁ କହିଲି ଯେ ହଉ ସେ କୋଉଦିନ ଗୋଟେ ମିଳିବ ଆଉ କାଲି ରାତ୍ କୁ ମିଳିଛି ଏଗାରଟା କେତେରେ ଗୋଟେ ହଁ ମାନେ ସେଡା କଁ କହିଲ ସେ ଏଇଟା ଆମେ କରିସାରିଲା ପରେ ସେଇଟା ଭାଲ ମାନେ ଯାହାର ଅଧିକା କାଉଣ୍ଟ ହେଇଗଲାଣି ଟ୍ରାନ୍ସକ୍ରିପସନରେ। ସେମାନଙ୍କର ଭାଲିଡେଟର ଆଉଛି ମାନେ ସେମାନେ ତାକୁ ଚେକ୍ କଲେ ଯାଇକି ପେମେଣ୍ଟ ଟା ମିଳନ୍ତା ସେ ସା କୁ ମିଳୁନାହାନ୍ତି ପିଲା ସେଥେରେ। ପିଲା ବହୁତ କମ ଅଛନ୍ତି ଟ୍ରାନ୍ସକ୍ରିପସନରେ ପିଲା ଅଧିକା ସେଇଥିପାଇଁ ସେଗୁଡା ଚେକ୍ କରୁ କିଂ ହେଇପାରୁନି ପଡିଛି।
ଆ ଆଚ୍ଛା ଆଚ୍ଛା। ହୁଁ ତମେ ଯେତେବେଳେ ଫ୍ରି ରହୁଛ ଅଇଁଛା ଯଦି ବି କଥା ହେବେ ତ ଭଲ କଥା ଯେ କଥା ହେଇଯାଅ। ଯଦି ବି ପ୍ରି ରହୁଛ ଯେତିିକି ଟାଇମ ଯେ ସେଇଟା ବି କରିଦଅ ସେଇଟା ବହୁତ ଆସୁଛି ନା। ପଢିବାର ଅଛି କହିବାର ଅଛି ଆଉ।
ହଁ।
ସେଇଟା ବି ଟିକେ କରିବାକୁ ପଡିବ ଆଉ।
ହଁ।
କଁ କରିଆ?